ନମସ୍କାର ଆଜ୍ଞା।
ହଁ ମ୍ୟାଡ଼ାାମ ନମସ୍କାର ।
ଆଉ କଣ କରିଥିଲ ଆଜ୍ଞା ବହୁତ ବଢିଆ ଅଛି।
ନାଇଁ ଖାଇକିରି ରେଷ୍ଟ କରିଥିଲି ଆଉ ମଧ୍ୟାହ୍ନ ଭୋଜନ ସାରିକରି ରେଷ୍ଟ ଟିକେ
ଓ ହୋ ଆଜ୍ଞା ଆଜ୍ଞା
ହୁଁ
ଆଜି ଗରମ ଟା କେତେ ଜୋର ହଉଛି କି ବର୍ଷା ଆଜି ସେଆଡା ହେଇଛି ଆପଣଙ୍କର
କୁହନ୍ତୁନି ମ୍ୟାଡାାମ ମୁଁ ଏଇନା ଯାଇଥିଲି ଟିକେ କାମ ଥିଲା ମୋର ଟିକେ ଇନ୍ସୁରାନ୍ସ ଅଫିସ ରେ ଟିକେ କାମ ଥିଲା ଯାଇକିରି ମୁଁ ଆସି ସିଲବେଳକୁ ତିରିଶି କିଲୋମିଟର ମୁଁ ଗଲି ସ୍କୁଟିରେ ଯାଇକିରି ଫେରିଲା ବେଳକୁ ଦଶଟା ସବୁବେଳେ ଗଲି ଦଶଟାରୁ ଫେରିଲା ବେଳକୁ ସାଢେ ଗୋଟା ଖଣ୍ଡେ ବାଜିଗଲା। ଖରା ମାନେ ମୁଁ ଭାବିଲି ଗାଡିରୁ ଗଳି ପଡିବି ମୁଣ୍ଡ ଫୁଣ୍ଡ ବୁଲେଇ
ହଁ ହଁ ଖରା ଟା ତ ବହୁଛ ପୁଣି ଏ ଜୁନ୍ ମାସରେ କହୁଛ ଆହୁରି ପଚାଶ ଡିଗ୍ରୀ ହେଇଯିବ ତାପମାତ୍ରା
ହୁଁ ଭଜନିକଣ ସେ ଏଲିନୋ ଏଲିନୋ କଣ ଆସିଛି? ଲିିନ ପ୍ରଭାବ ରହିବ। ଅଗଷ୍ଟ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ ବର୍ଷା ହେବନି। ମରୁଡି ପଡିଯିବ।
ଏଇ କଳି ଯୁଗ ହେଲା ହିଁ ସବୁ ସମସ୍ୟା ବାହାରିବ ଆଉ।
ନାଇଁ ସେ ସତ କଥା ସେ
ଆଜ୍ଞା ମାଳିକରେ ସେଇଟା ହିଁ ଦୁଇ ହଜାର ଛବିଶ ଟା ହିଁ ବେଶୀ ତ ହଁ ହଁ
ମିଡିଲ ଇଷ୍ଟରେ ମଧ୍ୟପାଚ୍ୟରେ ଯୁଦ୍ଧ ଏପଟ ରଶିଆ, ୟୁକ୍ରେନ ଯୁଦ୍ଧ।
ହଁ ହଁ ହଁ
ଏପଟେ ଚାଇନା ବାହାରିଲାଣି ସିଏ ଯୁଦ୍ଧ କରିବ।
ହଁ ସମସ୍ତେ ମଝିରେ ଯୁଦ୍ଧ କରିବା ଆମେ ତାଙ୍କ ମଝିରେ ବସିକିରି ଖାଲି ଯାହା ଟିକେ ଧ୍ୱଂସ ହବ ଆଉ।
ହଁ ବିଶ୍ୱଯୁଦ୍ଧ ହବ ଆମେ ଖାଇବା ପିଇବାକୁ ପାଇବାନି ମରିବା ରୋଗଗ୍ରସ୍ତ
ହଁ ସେମିତି ତ ହବ ଆଉ ହୁଁ।
ଆଉ ୟୁକ୍ରେନ ରେ ଲୋକଙ୍କ ଅବସ୍ଥା ପୁରା ଶୋଚନୀୟ।
ହଁ ହଁ।
ଇରାନରେ ଲୋକଙ୍କ ଅବସ୍ଥା ଅବସ୍ଥା ପୁରା ଶୋଚନୀୟ ଆପଣ ଜାଣିଛନ୍ତି। ନ୍ତି ଅମ୍ ଯୋଉଟା ଇଜ୍ରାଏଲ ଅଛି ଇଜ୍ ଇଜ୍ରାଏଲରେ ଲୋକ କେହି ଆପଣଙ୍କୁ ଏମ ମାନେ ମାଟି ଉପରେ ଚଳୁଥିବା କାହାକୁ ଦେଖିବାକୁ ପାଇବେନି ସବୁ ରାସ୍ତାଘାଟ ବଜାର ସବୁ ଜନଶୂନ୍ୟ ତାର କାରଣ ହଉଛି ଯୁଦ୍ଧ ଚାଲିଛି ସେମାନେ ଜାଣିଛନ୍ତି ଆମର ଆମର ଆମ ଦେଶ ଉପରେ କି ଆମ ଉପରେ ବମ୍ ପଡିବ।
ଆଜ୍ଞା ଆଜ୍ଞା।
ଆଗରୁ ବଙ୍କର ଆଗରୁ ବଙ୍କର କରିଦଉଛ ମାଟି ତଳେ ବଙ୍କର କରିକିରି ରହୁଛନ୍ତି ହଁ
ହୁଁ ଜୀବନକୁ ଯେମିତି ହେଲେ ବଞ୍ଚେଇବାକୁ ପଡିବ ଆଉ ସେ ମୃତ୍ୟୁ କେତେବେଳେ ଆସ ସେଟା ଜଣା ନାହିଁ ବା କି ଆମେ ମୃତ୍ୟୁକୁ ତ ସାମ୍ନା ସାମ୍ନି କରିପାରିବାନି ନା ହଁ ସାମ୍ନାକୁ ମୃତ୍ୟୁ ଆସିଲେ କିଏ ବି କହ କହିବ ହଁ
ଆଉ ଏମିତି ତାଙ୍କ ର ସେଠି ସେପଟରେ ଇ୍ର ମାନେ ସବୁ ଏମିତି ରହୁଛି ଭିତରେ ମଙ୍କର କରିକି ରହୁଛନ୍ତି ସବୁବେଳେ ଯଦି ଜନା
ସେଇ ଯୁଦ୍ଧ ହଁ ଯୁଦ୍ଧ ଲାଗି ତ ସେଥିଲାଗି ତ ଆମେ ନିଜେ କେମତି ଗୋଟେ ଡର ମନରେ ଏମିତି ରହଗଲା କେମିତି ଆମେ ଭଗବାନ ଡାକିରି ମାନେ ଗୋଟେ ଜିଷ ଅଛି ସେମିତି ସବୁ ଦୃଶ୍ୟ ମାନେ ସାମ୍ନା ନ ହଉ ବୋଲି କେମିତି ଭଗବାନଙ୍କୁ ଡାକିକି ମାନେ ଏ ସେ ଜିନିଷ ସବୁ ଟଳି ଯାଉ।
ହଁ ନାଇଁ ବିଶ୍ଵରେ
କିଛି ହବନି ଜଗନ୍ନାଥ ହିଁ ପୁରା ବିଶ୍ଵାସ ଜଗନ୍ନାଥ ହିଁ ଥିଲେ ଆମର ସେମିତି କିଛି ବି ହବ
ନ ସେତ ସତ କଥା କିନ୍ତୁ ବିଶ୍ୱରେ ଗୋଟିଏ ମାତ୍ର ଦେଶ ତ ଇସ୍ରାଏଲ
ଆଜ୍ଞା।
ତାଙ୍କର ମହିଳା ମାନଙ୍କୁ ବି ଆର୍ମି ଟ୍ରେନିଂ ଦଉଛନ୍ତି।
ଓ ହୋ
ମାନେ ପ୍ରତ୍ୟେକ ନାଗରିକ ତାଙ୍କ ଦେଶର ସେମାନେ ଆ ଆ ଜଏ କରିବେ ଆ ଯା
ଓହୋ ଏଇଟା ପୁରା ତ ବଢିଆ କଥା ଶିଖନ୍ତି।
ମାନେ ବାଧ୍ୟତାମୂଳକ ହଁ ସେଇଟା କରିବାକୁ ପଡିବ ସେମାନଙ୍କୁ ସେମାନଙ୍କୁ କାହିଁକିନା ସବୁବେଳେ ଯିଏ ଯୋଉ ଦେଶ ଯୁଦ୍ଧ ଦେଖିଲା ସିଏ ଆଉ କଣ କରିବ ତାର ପୁଣି ତାର ଲୋକମାନଙ୍କୁ କେମିତି ସେ ବଞ୍ଚି
ହଁ କେମିତି ବଞ୍ଚେଇବ ।
ହ
ଆଜ୍ଞା ଆଜ୍ଞା। ଆ ଏମତି ଚାଲିଛି ଆଉ ମୁଁ ତ ଆଜି ପୁରା ଦହି ପଖା ପଖାଳ ଖାଇ ଦେଇଛି ଆଜ୍ଞା ମୁଁ ଦହି ପଖାଳର ଆଉ ସେ ଯୋଉ ଛୁଙ୍କ ଆଉ ସେ ପିଆଜ ଆଉ ଆମ୍ବ ମୁଁ ଆଜି ପୋଇ ଆଳୁ ମସଲା ଦିଆ ହେଇ ଭଜା ହେଇଥିଲା ତାକୁ ଖାଇଛି । ହଁ ଏମିତି ସବୁ ଖାଇବା ଖାଇବା ରହିଛି ଆମର ମୁଁ ଯେହେତୁ ନନଭେଜ ଖାଏନି ମୁଁ ମୋର ଖାଇଛି ସାଧା ଖାଇଛି ସେ ସେଥିଲାଗି ସେ ଘରେ ନନଭେଜ ହେଇଥିଲା ସେ ସବୁ ଘରେ ଲୋକ ସମସ୍ତେ ଖାଇଛନ୍ତି
ଆଚ୍ଛା ଆଚ୍ଛା ମ୍ୟାଡ଼ାମ ଆପଣ ତ ପଶ୍ଚିମ ସାଇଡରେ ରହୁଛନ୍ତି ପଶ୍ଚିମ ପଟରେ ସେପଟରେ ଟିକେ ଭଲ ଟୁରିଜିମ ଜାଗା କଣ ଅଛି ମାନେ ବୁଲାବୁଲି କରିବା ପାଇଁ ଦର୍ଶନୀୟ ଜାଗା କିଛି
ତ ଏପଟରେ ସମସ୍ତେ ଯୋଉ ଆସୁଛନ୍ତି ଆଜ୍ଞା ଆମର ଯେମିତି ମା ସମଲେଇ ମା ଅଛନ୍ତି ସମଲେଶ୍ଵରୀ ମନ୍ଦିର ଘଣ୍ଟେଶ୍ଵରୀ ଏ ଆଜ୍ଞା ଆଉ ହୀରା କୁଦ ଡ୍ୟାମ ଯୋଉ ଅଛି ହୀରାକୁୁଦୁ । ହୁଁ ସେ ବହୁତ ଜାଗା ଆଜ୍ଞା। ବହୁତ ବହୁତ ଜାଗା ଅଛି ଆଜ୍ଞା ପୁରା ବୁଲାବୁଲି କରିବାକୁ ପିକ୍ନିକ୍ ସ୍ପଟ ବହୁତ ଜାଗା ଅଛି।
ଆଚ୍ଛା କଟକ ରୁ ଯିବା ପାଇଁ ସେଠିକି କଣ ବସ୍ ଫସ ସୁୁବିଧା ଅଛି?
ହଁ କଟକରୁ ତ ସମ୍ବଲପୁର ବସ୍ ସୁବିଧା ହିଁ ଅଛି ତ ଟ୍ରେନ ସୁବିଧା ବି ପୁରା ବଢିଆ ଅଛି। ବସ୍ ସୁବିଧା ବି ଅଛି । ଏ ଲୋକ ତ ବହୁତ ସେପଟରୁ ଆମର ଆସୁଛନ୍ତି ଏପଟକୁ ମାନେ ନଭେମ୍ବର ଡିସେମ୍ବର ହେଇଗଲେ ବହୁତ ଲୋକ ଆମର କଟକ ଭୁବନେଶ୍ୱର ପାରାଦୀପ, ଜଗତସିଂହପୁର ସେ ପଟ ଲୋକ ତ ବହୁତ ହିଁ ଏପଟକୁ ଆସୁଛନ୍ତି।
ହୁଁ ନାଇଁ ତାକୁ ଟିକେ ଉଇଁଟ ମାନେ ଶୀତ ଦିନେ ଗଲେ ଟିକେ ଭଲ ହବ ନାଇଁ।
ଶୀତଦିନେ ହିଁ ଆସିବାଟା ହିଁ ବେଟର ହବ ପୁରା ଶୀତଦିନ ହେଲେ କଣ ଉଁ ମୁନେ ଯୋଉ ଖରା ଘରେ ତ କେବେବି କୋଉଠି ବାହାରକୁ ଯାଇପାରିବେନି। ଶୀତ ପୁରା କମ୍ ଥି ଥିବ ହିଁ ଆସିବାଟା ଠିକ୍ ଯେ ତ ପଶ୍ଚିମ ଓଡିଶାରେ ଟିକେ ଅଧିକ ଶୀତ ହୁଏ କୁହନ୍ତି।
ଅହ ସେପଟେ ତାପମାତ୍ରା କେତେ କଣ ଯାଉଚି?
ଆମ ଟା ଏଇନେ ଗରମ ଯେମିତି ଅଧିକ ହୁଏ ଥଣ୍ଡା ବି ଅଧିକ ହୁଏ।ଗରମ ଟା ଏଇନେ ପୁରା ପଇଁଚାଳିଶ ଛୟାଳିଶ ରହୁ ଜି।
ଆଜ୍ଞା
ଆଉ କହିଲେ ପୁଣି ପଚ ଚାଷ ହବ ବୋଲି ପଚାଶେ ଡିଗ୍ରୀ ପୁରା ତାପମାତ୍ରା ହବ ଜୁନ ମାସ ଟା ପଚାଶ ଟା ତ ପୁରା ବହୁତ ଯେମିତି ଜଳିବ
ଏତେ ଅଧିକ ତାପମାତ୍ରା ରହୁଛି ସେପଟରେ
ଆଉ ଗଛ ବୁଛ ବି ଆଗରୁ ଯେମିତି ସବୁ କଁଉଥିଲା କେମିତି ଏମିତି ଲୋକମାନେ ସିକିଏ ମାନେ ଯେ ଥଣ୍ଡା ଟିକେ ପାଇବା ପାଇଁ ଯେମିତି ଗଛ ଛାଇଟା ଯେମିତି ବସିଥିଲେ। ଆଉ ତ ସେ ଜିନିଷ ବି ବେଶି ନାହିଁ ନା।
ମାଡାମ ମୋ କହିବା କଥା ଆପଣ ରହୁଛନ୍ତି। ଇଣ୍ଡଷ୍ଟ୍ରିଲ ଏରିଆ ନା କୋଉ ଏରିଆ?
ହଁ ହଁ ଏଁ ଆଜ୍ଞା।
ଅହୋ ଟେମ୍ପ୍ରେଚର ଅ ଅଧିକା ରହୁଥିବ ଆପଣଙ୍କୁ ଲାଗୁଥିବ ଏପଟରେ ଆଉ। ଓହୋ! ଅ
ଏମତି ଏସି ଆମର ପୁରା ଯୋଉ ଦଉଚୁ ପୁରା ଥଣ୍ଡା ଟା ପୁରା କମ ହଉଚି। ଯେମିତି ସେ ଫ୍ୟାନ୍ ଚାଲେ ଯେମତି ଥଣ୍ଡା ବାକି ଥଣ୍ଡା ହଉଚି, ଥଣ୍ଡା ଏସି ର ଥଣ୍ଡା ଟା ହଉନି।
ନାଇଁ, ନାଇଁ ତାକୁ ଗୋଟେ କାମ କରିବେ, ଏସି କି ଗୋଟେ କାମ କରିବେ। ଏସି ର ଉପର କଭର୍ ଯୋଉ ନୁହେଁ
ଆଜ୍ଞା ଆମର ୱିଣ୍ଡୋ
ୱିଣ୍ଡୋ ଏସି ଆଚ୍ଛା ୱିନ୍ ୱିଣ୍ଡୋ ଏସି ର ଗୋଟେ ଫଲଟର୍ଥିବ ଆଗରେ ଗୋଟେ ଜାଲି ଭଳିଆ ଥିବ ପ୍ଲାଷ୍ଟିକ୍ ର
ଆଜ୍ଞା।
ସେ କଭର୍ ଟା କାଢିଦଲେ ତା ଭିତରେ ଥାଏ ଜାଲିଟା, ପ୍ଲାଷ୍ଟିକ୍ ଜାଲିଟା ସେଟାକୁ ଖୋଲିକି ସଫା କରିଦଉଥିବେ।
ଓ ହଁ।
ସେଇଟାକୁ ସଫା କରିଦଉଥିବ, ସେ ସଫା କରିଦେନେ କୁଲିଂ ଟା ଠିକ ହୁଏ।
ହଁ ମଝିରେ ମଝିରେ ବି ହଁ ସଫା ବି ହୁଏ ଆମ ଟା ସେମିତି ଇଏ ଗୋଟେ ଥଣ୍ଡା ଟା ହଁ ସେଟା ସଫା ହିଁ ହୁଏ।
ଥ୍ରୋ ଟା ଠିକଠାକ ହବ, ପବନ ଟା ଠିକ
କିଛି ନାହିଁ ଆମର ଯେହେତୁ ଗରମ ମାନେ ଅଧିକ ରହୁଚି, ରାତିରେ ଠିକ ଠାକ ରହୁଚି। ଏ ବାକି ଏଇ ଟାଇମ୍ ସେଟା ହିଁ ଉଁ, ଥଣ୍ଡା ଟା ଟିକେ କମ ହଉଚି। ରାତିକି ଥଣ୍ଡା ଟା ଠିକ ରହୁଚି ଆଜ୍ଞା।
ରାତିକି ଠିକଠାକ ଥଣ୍ଡା ରହୁଛି, ଏଇ ଖରା ବେଳେ କଣ ହଉ ଯୋଉ କହିଲେ ଯେତେବଳେ କମ୍ପ୍ରେଚର ଆପଣ ସୋ- ଘରର ଟେମ୍ପ୍ରେଚର କେତେରେ ସେଟ୍ କରିଚନ୍ତି ଏ ଏସିରେ?
ଏସି ରେ ତ ଆମର ଅଁ, କେତେ ଆମର ଏମତି ରହୁଚି ସତର ଅଠର ହଁ ଷୋହଳ ରେ ଆମେ ଦଉଚୁ।
ନାଇଁ ସେମତି ରଖନ୍ତୁନି, ସତର, ଅଠର, ଷୋହଳ ରେ ରଖନ୍ତୁନି, ତାକୁ କରନ୍ କୁ ବାଇଶି ଚବିଶି କରିଦିଅନ୍ତୁ।
ଆଜ୍ଞା।
ବାଇଶି ଚବିଶି କରିଦେଲେ କଣ ଆପଣ ଯୋଉ ଷୋହଳ ଦଉ ଚନ୍ତି ଦେଖନ୍ତୁ ଷୋହଳ ଷୋହଳ ଡିଗ୍ରୀ ଟେମ୍ପ୍ରେଚର ଆ ପଣ ସେଟ କଲେ ମାନେ ସେ ଆପଣ ଚାଲିବ ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ଆପଣଙ୍କର ଘ ମ ଘର ର ଟେ ଘର ର ଭିତର ଟେମ୍ପ୍ରେ ଚର ଟା ଷୋଳ ଡିଗ୍ରୀ କି ନ ଆସିଚି। ଏ ସି ଟା ସେ ପର୍ଯ୍ୟନ୍ତ କ ନ୍ତୁ ରନ ହବ।
ଆଜ୍ଞା।
କିନ୍ତୁ ଯେହେତୁ ଖରାବେଳେ ବାହାର ଟେମ୍ପ୍ରେଚର ଟା ଅଧିକା
ଆଜ୍ଞା।
ଘର ଟେମ୍ପ୍ରେଚର ଟାକୁ କମ କରିଆ ପାଇଁ ଏ ସି କି ବହୁତ ସମୟ ପରି ଶ୍ରମ କରିଆକୁ ପଡ଼ିବ। ଯଦି କମ୍ପ୍ରେଚର କଣ୍ଟିନ୍ୟୁ ଚାଲିବ ଷୋହଳ ଡିଗ୍ରୀ ଟେମ୍ପ୍ରେଚର ଆଣିଆ ପାଇଁ ଘର ଭି ତର ର କ କଂପ୍ରେସର ନିଜେ ହିଟ ହେଇଯିବ।
ଓ ହଁ।
କଂପ୍ରେସର ନିଜେ ହିଟ ହେଇଯିବ ତା ଭିତର ର କଏଲ ସବୁ ଜଳିଯିବ ଦରକାର ପଇଲେ। ବୁଝିପାରୁଛନ୍ତି ତେଣୁ ହଁ ତେଣୁ ମୋ କଥାଟା ଶୁଣନ୍ତୁ ତେଣୁ କଣ କରିବେ ନା ଆପଣ ଯଦି ବାଇଶି ଚବିଶିରେ ର ଖିବେ କମ୍ପ୍ରେସର କିଛି ସମୟ ଚାଲିଲେ ବାଇଶି ଚବିଶି ଟେମ୍ପ୍ରେଚର ଘର ଭି ତରେ ହେଇଯିବ।
ଆଜ୍ଞା ଆଜ୍ଞା।
ତାପରେ ସେ ଅଟୋମେଟିକି ବନ୍ଦ ହେଇଯିବ। ବନ୍ଦ ହେଇଯିବ ଯେତେବେଳେ ବାଇଶି ଚବିଶି ରୁ ଘର ଭିତର ଟେମ୍ପ୍ରେଚର ପୁଣି ଆଉ ଟିକେ ବଢିବ ଚବିଶି ଛବିଶି ସତେଇଶି ଆଉ ଏମତି ଟେମ୍ପ୍ରେଚର ହେଲା ସେଠୁ ସିଏ ପୁଣି ଷ୍ଟାର୍ଟ ହେଇଯିବ। ତ ସେଇ ଯେତିକି ସମୟ ବନ୍ଦ ହବ ଆକୁ ଷ୍ଟାର୍ଟ ହବ ତା ଭିତରେ ଯେତିକି ସମୟ ମିଳିବ ସେତିକି ସମୟ ଭିତରେ କମ୍ପ୍ରେସର ଟେମ୍ପ୍ରେଚର ଟେମ୍ପରେଚର ଡ୍ରପ୍ ହେଇଯିବ ମାନେ କମ୍ପ୍ରେସର ଯେତିକି ତା ଟେମ୍ପରେଚର ଟା କମିଯିବ ସେ ଟିକେ ଥଣ୍ଡା ହେଇଯିବ ହଁ ଥଣ୍ଡା ହେଇଗଲେ ପୁଣି ଚାଲିଲା ଏମିତି ଯଦି ଥଣ୍ଡା ନ ହେଇ ଅଟୋମାଟିକ କଟିବ ତାହେଲେ ଗଲା ଆଉ କମ୍ପ୍ରେସର ବନ୍ଦ ହେଇଗଲା ପରେ ସେ ମିନିମମ୍ ଦେଢ ଘଣ୍ଟା ଦି ଘଣ୍ଟା ଚାଲିବନି ସେମିତି ଗରମ ପବନ ଫୋପାଡୁଥିବ ବ ଆପଣ କହୁଥିବେ ଚାଲୁଛି ଥଣ୍ଡା ହଉନ
ହଉ ସାର୍ ମୁଁ ବଢିଆ କଥାଟା ଶିଖିବାକୁ ପାଇଲି ମୁଁ ଏଥର ବି ସେମିତି ହିଁ କରିବି ଆଉ ରଖୁଛି ଆଜ୍ଞା ମୋ ଝିଅ ଟିକେ ଉଠିଲାଣି ଫୁଣି କଲ କରିବି ଆଜ୍ଞା ଆଜ୍ଞା